ହ୍ୟାଲୋ।
ହ୍ୟାଲୋ।
ଶୁଭିଲା?
ହ୍ୟାଲୋ ହଁ ହଁ ଶୁଭିଲା। ମୋ କଥା ମୋ କଥା ତ ଶୁଭୁଛି?
ହଁ।
ହୁଁ କଣ କରୁଥିଲୁ?
କଣ ଏଇଠି ଘର ଓଳା ଓଳଉଥିଲି ଆଉ।
ହଁ।
ଆଉ ତମ ଆଡେ ବର୍ଷା ହେଉଥିଲା?
ହଁ ବର୍ଷା ଖରା ବେଳେଆ ହେଇଥିଲା ବା ଏବେ ଛାଡିଗଲାଣି।
ଖରା ହେଇଛି ଆମ ଆଡୋ ଜମା ହେଇନିବା ଆମ ଆଡେ ଖରା।
ହୁଁ। ଆମର ମା ହମ୍ବା ଏବେ ଯୋଉ କଣ କହିଲୁ ଅଛି ଅଛି ଗୋଟେ ଗୋଟେ ଜାଗାରେ ହଉଛି ଗୋଟେ ଗୋଟେ ଜାଗ
ହୁଁ କାଲିବା ତମ ଆଡକୁ ହେଇଛି ଆମ ଆଡକୁ ଜମା ନାହିଁ।
ହଁ ବା।
କଣ କହୁଥିଲ ଜଗନ୍ନାଥ ଗୁଡରେ ଜବର ବର୍ଷା।
ହୁଁ ଆଉ ତୁ କଣ ଖାଇଛୁ?
ଭାତ ଏ ଡାଲି ବଡି କଷା କରିଥିଲୁ ଆମ୍ବ ଆଉ
ହୁଁ କଣ ଆମ୍ବ ଏଯାଇ ମିଳୁଛି?
ଏଠ ଭାଇ ଏଥର ଯାଇଥିଲା କାମକୁ କୋଉଠି ଆଣିଥିଲେ ତାଙ୍କର ଏପ ପାତଦିନରେ ବାଗ ଲାଗିଲାନି ସେ ଆମ୍ଭ।
ଓହୋ ହୋ।
ଜମା ଅଳିଆ ନାଗିନି ଚାରି ପାଞ୍ଚଟାସ ଦେଇଥିଲେ।
ହୁଁ ହଁ ଆଷାଢ ମାସ ଯାଏ ବି ଆମ୍ବ ଟା ପାଚେ। ହଁ ହଁ।
ହେଲା ଆମର ବା ଗୋଟେ ଗଛ ଥିଲା ଅ ସେଟ ଏ ବର୍ଷ ନୂଆ ହେଇଥିଲା। ଆ ବେଶୀ ନଥିଲା ଦଶ ପନ୍ଦରଟା ଖଣ୍ଡେ ଆମ୍ବ ଥିଲା ଦିଟା ଗଛ ଏଇଥରେ ଆଠ ଦଶଟା ଖଣ୍ଡେଥିରେ ସେଥିରେବି ଆଠ ଦଶଟା ଖଣ୍ଡେ। ଗୁଣିଚି ଖାଇକିରି ସବୁବେଳେ ଖଣ୍ଡିଆ କରି ଫୋପାଡି ଦେଲେଳ ସବୁ ତାକୁ କଞ୍ଚା ଛିଣ୍ଡି ଆଣିଦେ ସେମିତି ଗୋଟଏ ଇଏରୁ ଆଠ ଦଶଟା ଖଣ୍ଡେ ଥିଲା ଇଏ ହେଲେ ପହର ମା ଙ୍କଡ ଆସି ତଦେହରୁ ସବୁ ଯାକ ଚଞ୍ଚି ଚୁଞ୍ଚି ଚାରି ପାଞ୍ଚ ଟା ଲେଖା ଖାଇଗଲେ। ଆମର ଥିଲା ଦିଟା ଗଛ ପଛ ମାନେ ଇଏ
ଆଉ ତୁ ଆମ ପାଇଁ ଦୁଇଟା ପଠେଇଲୁନୁ?
ପାଚିଥିଲେ ଦେଇଥାନ୍ତ ବା ଶୁଣୁଛି ଏଇୟଆ ହେଲା ମାଙ୍କଡ଼ା ଆଛି ତାକୁ ଖାଇଲେ ବୋଲି- ତ କଞ୍ଚାମଞ୍ଚା କିି ଛିଣ୍ଡିେ କିନ୍ତୁ ବେଶୀ ହେଇନଥିଲା ନୂଆ ଫଳିଥିଲା ମୁଟରୁ ଆଠ ଦଶଟା ଛୋଟିଆ ଗଛଟାଏ।
ହୁଁ ଆଉ କଣ ତମବାରି ସବୁ ଲଗେଇଛୁ ଖାଲି ଆମ୍ବ ଗଛ?
ଆମ ବାରି ରେ ସବୁ ଅଛି।
ଆଉ କଣ କଣ ସବୁ ଅଛି?
ପିଜୁଳି ଅଛି ଭଣ୍ଡା ଗଛ ଅଛି କଦଳୀ ଲେମ୍ବୁ- କୁ ଭଳିଛି ଆଉ ଏ ବର୍ଷା ଦିନ ଫସଲ ସବୁ ଜହ୍ନି କାକୁଡ଼ି, ଛଚିନ୍ଦା, ପୋଇ, କଖାରୁ-
ଓଁ ହଁ ସବୁ ଗଛ ଉଠିଗଲାଣିଁ?
ସବୁ ଉଠିକିରି ମାଡ଼ିଲାଇ
ଭାଡ଼ି କରୁଛୁ ନା ଖାଲି ତଳେ ମାଡ଼ୁଚି ବା -
ଆଉ ଭାଡି କରିଛୁ ନା ତଳେ କଣ ହବ ବର୍ଷା ଦିନ ତଳେ ହବନି।
ଉଁ ହୁଁ ହୁଁ ହଁ ପଚିଯିବ ତଳେ ଯଦି ମାଡିବ।
ଭେଣ୍ଡି ଲଗେଇଥିଲି ଆଜି ତାକୁ ସାର ଲୁବୁ ଦେଇକିରି ତାକୁ ହୁଡ଼ା ଟେକି ଦେଇଛି ମୁ ଟିକେ ବର୍ ଇଗଲେ ଭଲ ହୁଅନ୍ତା।
ହଁ ବର୍ଷା ତମ ଆଡେ ହଉନି ଆଉ ହବ ଏବେ ଲଘୁଚାପ ହେଇଛି ଆ
କାକୁଡି ମାଡି ଲାଇ ଝଟା ପୋତିଥିଲି ମାଡ଼ ଲାଇ ଆହୁରି ତଳି ପକେଇଛି କାକୁଡି ତ ଆମର ପ୍ରିୟ ଆଉ
ହୁଁ। ହୁଁ।
ଖାଇବାକୁ ସମସ୍ତେ କାକୁଡି ଆଉ।
ହଁ।
ତ ତମ ଯୋଉ ମାଟି ପଡିଥିଲା ଆଉ କିଛି ଲଗେଇଲନି?
ନା ବା ଆମର ସେ ଯୋଉ ମାଟି ପଡିଥିଲା ସେଟା ଡଜର ଆସି ତାକୁ ଆଉ ଖେଳେଇଲାନି। ଆଉ ଖେଳେଇଥିଲେ ସିନା ଟିକେ ସମତୁଲ ହେଇଥିଲେ ଆମେ ଗୋଟେ କଣ କରିଥାନ୍ତୁ।
ତ ଏମିତି ନେଇକିରି କେଉଁଠି ଗଛ ଦୁଇଟା ମଞ୍ଜି ପୋତି ଦେଲୁନୁ ସେଇଥିରେ ସବୁ ମାଡ଼ିଥାଆନ୍ତା। ଉଞ୍ଚା ଟେକିକିରି।
ସେ ବା ଏପଟେ ଯୋଉ ପୋତିଥିଲୁ ତାକୁ ସେ କେହି ଦାୟିତ୍ଵ ନଉନାହାନ୍ତି ସେ ସେମତି ହେଇଛି। ବଣ ହେଇଗଲାଣି।
ହଁ
ହୁଁ
ବର୍ଷା ଯୋଗୁରୁ ଗାଈ ନେଇ ଆସିଥିଲି ଫେରେ ଅଇଁଠା ଯାଇକି ବାନ୍ଧିକି ଆଇିଲି ମୁଁ ଗୋ- ସରୁ ଟିକେଛ ଘାସ ଦଡବର ବିଲରେ ତ ସକାଳେ ଲ ମା ଯୋଉ ଘଡଘଡି ଆସୁଛି ବର୍ଷା ଯେ ଦେଖିଲା ଆଉ ବର୍ଷା ହଉନି ନି ତ ଯୋଉ ଖରା କୁ ସେଇ ଖରା ହେଲା।
ଆଉ ତୁ କଣ ଗାଈ ଅଛି ତମର ବାଛୁରୀ ଅଛି।
ଖାଲି ଗାଈ।
ଉୁଁ ହୁଁ ଆଉ କ୍ଷୀର ଓହୋ ହୋ ଆଉ ଯୋଉ ତ ମାନେ ତ ଗାଈ ଦୁଆଳ ନାହିଁ ତାହଲେ-
ହଁ ଗାଈ ଦୁଆଳ ଅଛି ବା ଦିଏ ହେଇସ ହୁଁ ହିରା ଷ୍ଟୋରକୁ ଦିଆ
ଓହୋ